ହାଲୋ? ହାଲୋ?
ହାଲୋ?
ନମସ୍କାର।
ନମସ୍କାର।
କଣ କରୁଚନ୍?
ଫଳ ଖାଉଚି।
କଣ ହେଲା କି?
କଦଳୀ ଆଉ ଭଣ୍ଡା ଭ ଜା ଆଉ ବାଦାମ ବଢୀ ଚୁରା।
ଆଛା ଆଉ, ଆଉ ଖରାବେଳ ରୋଷେଇ କଣ ହେଇଚି?
ଛୁଇଁ ଆଳୁ ବଢି ତରକାରୀ ଆଉ ଆଉ ମଞ୍ଜା ଭଜା
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ଆଡେ ପାଗ କେମିତି ଅଛି?
ପାଗନା ଖରା ହୋଉଚି ଗରମ ବୋହୁତ ହୋଉଚି ଗୁଳୁଗୁଳି।
ଆଉ
ଆପଣଙ୍କ ଆଡେ?
ଆମ ଆଡେ ବି ସେଇ ଗୁଳୁଗୁଳି ଜୋରେ ହୋଉଚି।
ଆପଣ ଆପଣଙ୍କ ଝିଅ ଏବେ ଶୋଇଲାଣି?
ଆଜ୍ଞ ଆଜ୍ଞା।
କଣ ଖାଇଚନ୍ତି?
ଚକୁଳି ପିଠାଆ ଭିତରେ ଆଳୁ ଭରିକା ଦୋସା ଦୋସା।
ଅ ଆଚ୍ଛା। ତାକୁ ବନେଇବା ଜାଣିଚନ୍ତି?
ଆଜ୍ଞା ଆଜ୍ଞା।
ଆପଣଙ୍କୁ କଣ ବନେଇ ଆସେ ଭଲ?
ମତେ ପନିର୍ କ୍ୟାପସିଗମ୍
ଆଛା ଆଛା।
ତମକୁ ବୋଧେ ସବୁ ରୋଷେଇରେ ଆଜ୍ଞା ତମେ ବୋଧେ ସବୁ ରୋଷେଇରେ ପାରଙ୍ଗମ।
ସେମତି କିଛି କିଛି ଆଉ।
ଆ
ଆପଣଙ୍କୁ ଭେଜ୍ ଭଲଲାଗେ ନା ନନ୍ ଭେଜ୍ ଭଲଲାଗେ?
ମତେ ଭେଜ୍ ଭଲଲାଗେ।
ଆ ନନ୍ ଭେଜ୍ ପସନ୍ଦ ନୁହଁ?
ହଁ ଖାଏନି କଣ ଝୋଳ ହରିକା ଖାଏ ମାଛ ଖାଏ। ମଟନ୍ ଝୋଳ ଖାଏ।
ମଟନ ଖାଆନ୍ତୁନି।
ନାଁ ନା।
ହୁଁ ହଁ। ନନ ଭେଜ୍ ରେ କଣ ବନେଇ ଆସେ?
ଏମ ବୁଟା ଆଳୁ ତରକାରି ନନଭେଜ ରେ
ହଁ ଆଜ୍ଞା।
ହଁ ସେମିତି ମାଛ ତରକାରି ସବ ମଟନ ତରକାରି ଆଉ କଲେ କରିବି ମୁଁ କରିନି। ସେ ଆଉ।
ହଁ ଅଛ। ଆଉ ଆପଣଙ୍କୁ ମାନେ ଦେଶୀ ଖାଇଆ ପସନ୍ଦ ନ ଆଜିର ଟାଇମ୍ ର ଯେମିତ କି ଫାଷ୍ଟ ଫୁଡ୍ ଚାଉମିନ, ରୋଲ୍ କି ବିରିୟାନୀ କି ମୋମୋ
ନାଇଁ ମତେ ମତେ ଦେଶୀ ଖାଇବା ପସନ୍ଦ।
ଆପଣ ମାନେ ଦେଶୀରେ କଣ ଭଲ ଲାଗେ ଆପଣଙ୍କୁ?
ବେଶୀରେ ଖଡା ରାଇତା।
ଆଚ୍ଛା।
ପୋଇ ପୋଇ ଆଳୁ ଭଜା।
ହଁ ଆଚ୍ଛା।
କଖାରୁ ଡଙ୍କ ରାଇତା।
ହୁଁ ପୁରା ପିଓର ଦେଶୀ ଆଉ।
ଆଜ୍ଞା ଆଜ୍ଞା।
ଆପଣ ପଖାଳ ଖାଆନ୍ତି ନା ନାଇଁ?
ହଁ ପଖାଳ ଖାଏ ଏଗାରଟା ଏଳକୁ ପଖାଳ ଖାଇବି ଆଉ।
ହକ୍। ଗାଁ ଜାଗାରେ ଲୋକମାନେ ଭଲରେ ଅଛନ୍ତି ନା ସହର ଜାଗାରେ ଲୋକ ଭଲରେ ଅଛନ୍ତି?
ଗାଁ ଜାଗାରେ ଲୋକ ଭଲରେ ଅଛନ୍ତି। ତାର ସହରରେ ବି ଭଲରେ ଅଛନ୍ତି କାରଣ ସହରରେ କିଛି ଦିନ ଜିନିଷ ଦରକାର ହଉ ଥିଲେ ତମେ ସହ ସାଙ୍ଗେ ସାଙ୍ଗେ ସବୁ ଜିନିଷ ମିଳିଯିବ। ଗାଁରେ ଟିକେ ଅସୁବିଧା ହବ ସବୁ ଜିନିଷ ମିଳିବ ବୋଲି ତ ମାନେ ଅଛି।
ହଁ।
ଯାହାର ବି ଲୋକମାନେ ମାନେ ଏ ସା ସାଙ୍ଗ ଭଳିଆ ଗାଁରେ ରୁହନ୍ତି, ଟାଉନରେ କଣ ସେମିତି ନାହିଁ ଯିଏ ଯେ ଯା କାମ ଯେ ଯା କରିବେ।
କାହାର କାହା ସାଙ୍ଗରେ କିଛି ଲିଙ୍କ ନଥାଏ ନିଜ କାମ ନିଜେ କରନ୍ତୁ।
ଆଉ ସେ
ଗାଁ ର ବି ମାନେ ତାଙ୍କର ବି ଖାଇବା ଶୈଳୀ ହଉ ପିନ୍ଧିବା ଶୈ
ତାଙ୍କର ଅଲଗା ଗାଁ ମାନଙ୍କର ଅଲଗା ଆଉ।
ହୁଁ ତ। ଆପଣଙ୍କୁ ମାନେ ଫୋନରେ କୋଉ ଆପ୍ ଟା ଆପଣଙ୍କୁ ବେଶୀ ଭଲ ଲାଗେ।
ମତେ ୟୁଟ୍ୟୁବ, ଇନସଟାଗ୍ରାମ, ୱାଟସପ୍।
କଉ ଭଲ ଲାଗେ।
ଆଜ୍ଞା ଆଜ୍ଞା ଯଉ ତିନିଟା ଜନିଶ୍ ତ ବହୁତ୍ ଉଁ ସମୟ ଦେଖେ। ଆପଣଙ୍କୁ କଣ ପସନ୍ଦ କୋଉ ଆପ୍ ଟା ବହୁତୁ ବ୍ୟବହାର କରନ୍ତି।
ମତେ ୟୁଟ୍ୟୁବ୍ ଟା ଟିକେ ବେଶୀ ଭଲ ଲାଗେ କାହିଁକି ତା ଭି ତରେ ଯାହାବି ଆପଣ ସର୍ଚ୍ଚ ମାରିବେ ସେ ସବୁ ଜିନିଷ ଆପଣଙ୍କୁ ମିଳିଯିବ ସବୁ ଜିନିଷ ଆପଣ ଦେଖିପାରିଏ। ଆଉ ଏସବୁ ଜିନି ଏ ସ ସବୁ ଆପ ରେ କଣ ମାନେ ସେଇଟା ଯାହା ଆସିବ ଆପଣ ଦେଖିବେ।
ଆଜ୍ଞା।
ତିନିଦିନ ତଳେ
ହ ୟୁଟ୍ୟୁବରେ ନିଜ ପସନ୍ଦର ଯାହା ସର୍ଚ କରିବ। ତା ପାଇବେ ଆଉ।
ଆଜ୍ଞା।
ରୋଷେଇଠୁ ଆଧିକାର ପାଠ ପଢା ବିଷୟରେ ସବୁ ତ ଆଉ ଆପଣଙ୍କୁ କଣ ରୋଷେଇ ଭଲ ଆସେ?
ମୁଁ ଭଲ କରେ କି ନାଇଁ ମୁଁ ଜାଣିବି ରୋଷେଇ ମତେ କରିବାକୁ ଭଲ ଲାଗେ।
ଆଜ୍ଞା ସମସ୍ତଙ୍କୁ ଖାଇବା ପରସିବାକୁ ଭଲ ଲାଗେ।
ଆଜ୍ଞା।
ଆପଣଙ୍କର ଜଏଣ୍ଟ ଫାମିଲ ନା ସିଙ୍ଗଲ ଫାମିଲି?
ଆମର ତ ଜଏଣ୍ଟ ଫ୍ୟାମିଲି।
ଆଉ କିଏ କିଏ ଅଛନ୍ତି କି ସବୁ?
ବାପା ବୋଉ ଅ ଦିଟା ବାପା ଦିଟା ବୋଉ ତା ସହିତ ମୋ ଦଝିଅର ନଣନ୍ଦ। ସ୍ତେ ଅଛନ୍ତି ଆଉ ଆମର ବି ଟୋଟାଲି ଅଛନ୍ତି ପାଞ୍ଚ ଜଣ ବାପା ପାଞ୍ଚ ଜଣ ଭଉଣୀ। ଜଣେ ବହୁ ଏପ କରିଦେଇଲେ ତ ଏବେ ସମସ୍ତେ ନିଜ ନିଜେତୁ ପରିବାର ବଢିଲା ତ ଆଉ ମାନେ ସମ୍ଭବ ହେଲାନି ଏତେ ବଡ ଜାଗାରେ ରୋଷେଇ କରିବା ପାଇଁ ସେମାନଙ୍କର ସେତେବେଳେ କଣ ବାପା ବୋଉ ଥିଲେ। ଜଣ ଆ ଦଶ ଜଣ ତାଙ୍କ ବାପା ବୋଉ ଥିଲେ ଦି ଜଣ ବାର ଜଣ ଛୁଆବାସ ଯେତିକି ଥିଲେ। ତ ସେଇଥିରେ ହେଇଯାଉଥିଲା ଏବେ ତାଙ୍କ ଛୁଆ ହେଇକି ତାଙ୍କ ଛୁଆ ହେଲାଣି ତ ନିହାତି ପରିବାର ବଢୁଛି ତ। ସେଠି ସେ ଜାଗାରେ ସମ୍ଭବ ହଉ ସେ ଲୋକଙ୍କ ପାଇଁ ରୋଷେଇ ବନେଇବା ତ ସମସ୍ତେ ଅଲଗା କିନ୍ତୁ ମାନେ ଅଲଗା ରୋଷେଇ ହୁଏ କିନ୍ତୁ ଅଲଗା ଖାଇଲେ ଯାହାଵି ଯେତେ ଯାହା ଏକାଠି ହୁଏ ନିହାତି।
ଆଜ୍ଞା।
ସେମାନେ ବି ଯିଏ ଆସନ୍ତି ଯୋଉ ନଣନ୍ଦ ମାନେ। ଯୋଉମାନେ ବାହା ହେଇଯାଇଛନ୍ତି ସେମାନେ ବି ଆସିଲେ ସମସ୍ତେ ମିଶିକି ସାଙ୍ଗ ହେଇକି ବସିକିନା ଖାଉ। ସବୁ କଥାବାର୍ତ୍ତା ସମସ୍ତେ ହୁଅନ୍ତି କିନ୍ତୁ କେବଳ ରୋଷେଇ ଟା ଟିକେ ଅଲଗା ଥାଏ ଯେହେତୁ ସମ୍ଭବ ହେଲାନି କି ମାନେ ଏତେ ଆଉ କେତେ ବଡ।
ଆଜ୍ଞା। ଆଜ୍ଞା।
ଏବେ ଆମ ଘରେ ବି ମାନେ ଆମର ଯେତିକି ମିଶିକିନା ଅଛି। ଆମର ପାଖାପାଖି ବାର ଜଣ ଲୋକ। ହଁ ମିଶିକିନା ଅଛୁ ଗୋଟେ ବାହାହେଇଛନ୍ତି ସେ ଏବେ ଆସିଛନ୍ତି ହଁ। ଲାଗିଚ ରୋଷେଇ ଆଉ ଖିଆ ସକାଳର ଖିଆ ବା ପାଆ ଖାଇକି ଦୋକ
ସକାଳରେ କଣ ହେଇଥିଲା ଖାଇବାକୁ?
ସକାଳେରେ ଆଜି ବାପା ହାରଆ ଖାଇକି ଗଲେ ଦହି ଆମ୍ବ ଆଉ କଦଳୀ ଭଣ୍ଡା ଭଜା। ଆଇଥିଲା। ଏ ସିଏ ସମ ଦି ଦି ବାପା ପଖାଳ ଖାଇକି ଗଲେ। ଏଇଠୁ ଗୋଟେ ଦିଅର ଚୁଡା ହେ ସେ ତାଙ୍କର ଗୁଆ ଉଠିବ ତ ସିଏ ଚୁଡା ଚକଟା କଦଳୀ ଖାଇକି ଖାଇଲେ। ଉଁ ତାପରେ ମୋ ସ୍ଵାମୀ ସିଏ ପଖାଳ ଭାତ ମିକ୍ସଚର ଆଉ ଉଁ ସେ କଦଳୀ ଭଣ୍ଡା ଭଜା ଖାଆନ୍ତିନି ତାଙ୍କୁ ଟିକେ ଦେଶୀ ଖାଇବା ପସନ୍ଦ ନୁହେଁ।
ଆଜ୍ଞା।
ତ ସେ ସେଉ ଆମ୍ବ ସଡା ଲଗେଇ ସିଏ ତାଙ୍କ ବାଦାମ ସିଏ ତାଙ୍କର ଲଗେଇ ଖାଇକି ଗଲେ। ଆଉ ଉଁ ଗୋଟେ ବୋଉ ଆଜି ଗୁଆ ଉଠେଇବେ ତ ତ ସିଏ ବର୍ତ୍ତମାନ ଫୁଲ ହାର ଗୁନ୍ ନ୍ଥୁ ଛନ୍ତି ଆଉ ବୋଉ ଯିଏ ସିଏ ଖାଇକିନା ଗଲେ ରୁଟି ଭ ଜା ଚାହା ମୋର ଗୋଟେ ନଣନ୍ଦ ଖାଇକିନା ଗଲେ ରୁଟି ଭଜା ଆଉ ଗୋଟେ ନଣନ୍ଦ ବି ରୁଟି ଭଜା ଖାଇଲେ।
ଆଜ୍ଞା।
ତାପରେ ମୋ ଝିଅ ବାହାରିକି ସ୍କୁଲ ସିଏ ତା କୁ ବି ରେଡି କରିଆର ଅଛି। ତ ସିଏ ଚୁଡା କଦଳୀ ସିଏ ଚୁଡା କଦଳୀ ଖାଇକି ସବୁଦିନି ପ୍ରାୟେ ଯାଉଛି ମୁଁ ତାକୁ ପଠଉଚି ବି ଚୁଡା କଦଳୀ ଖାଇଲେ ତ ଥଣ୍ଡା ପୁଣି ତାର ଟିଫି ହଁ ପୁଣି ତାର ଟିଫିନି ରେଡି କରିଆ ତାର ଉଁ ବ ରୁଟିନି ରେଡି କରିବା ସବୁ ଜିନିଷ କଲା ଭିତରେ ଟାଇମ୍ ମି ହେଇଯାଏ ସାଢେ ସାତେଟାରେ ତା ସ୍କୁଲ ଥାଏ।
ଆଜ୍ଞା।
ଅ ସିଏ ନା ଟି ଆ ସାଢ଼େ ସାତେଟାରୁ ଏଗାରଟା।
ଆଜ୍ଞା ଆଜ୍ଞା। ପୁଣି କିଏ ଆଣିଆକୁ ଯାଏ ତମେ ଯାଅ ଆଣିବାକୁ?
ନା ନା ମୁଁ ଯାଏନି ସିଏ ଆମ ଘର ପାଖରେ ଆଉ ଗୋଟେ ଝିଅ ଯାଏ ତ ତ ତାଙ୍କର ଘର ଲୋକ ଯିଏ ହୁଅ ତ ସିଏ ଯାଆନ୍ତି ଭାରି ଆମର ନେଇଯାଆନ୍ତି ଆମ ନଣନ୍ଦ ଯିଏ ସିଏ ପଢଉଚନ୍ତି। ତ ସିଏ ନେଇକିନା ଛାଡି ଦେଇ ଆସନ୍ତି ଆ ଉଁ ନେଇଯାଆନ୍ତି।
କୋଉ ସ୍କୁଲ ରେ ପଢୁଚନ୍ତି?
ଏଇ ଆମ ଗାଁ ରେ ଗୋଟେ ଅଛି ପ୍ରାଇଭେଟ ସ୍କୁଲ ତ ସିଏ ସେଇଠି ପଢୁଛି।
ଓଡ଼ିଆ ମିଡିୟମ?
ନାଇଁ ଇଂଲିଶ ମିଡିୟମ।
ଆଉ ତମେ କାହିଁକି ଇଂଲିଶ ମିଡିୟମ ରେ ପଢେଇଲ ତମକୁ ବେଶୀ ସବୁ ଭଲ ଲାଗେ ନା ଓଡିଆ ବି ଇଏରେ ପଢେଇଥାନ୍ତ।
ସେମିତି କିଛି ନାହିଁ ବା ଓଡିଆ ମିଡିୟମ ରେ କଣ ମାନେ ଏବେ ଗୋଟେ ବୟସ କରିଦେଇ ଚି ଯୋଉଟା କି ସାତ ବର୍ଷ। ସାତ ବର୍ଷ ଛୁଆ ଏତେ ବର୍ଷ ଯାଏ ଘରେ ରହିବ ଘ ରେ ମାଆ ହୁଏ ତ ଶିଖେଇବ ହେଲେ ବାହାରେବି ସେ ଯୋଉ ତିନି ବର୍ଷ ବୟସ ରେ ତ ପ୍ରାୟେ ତିନି ବର୍ଷ ବୟସରୁ ଯାଉଚନ୍ତି ନା ତ ଗଲେ କିଛି ନୂଆ ଜିନିଷ ଶି ଖିବ ତ ସେଥିପାଇଁ ପଠେଇବା ତ ସେ ମିତି ନାଇଁ ଯେ ଗମେଣ୍ଟ ସ୍କୁଲ ପ୍ରାଇଭେଟ ସ୍କୁଲ ସେମତି କିଛି ନାହିଁ। ହଉ ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା। ପରେ କେତେବେଳେ ସମୟ ମିଳିଲେ କଲ କରିବି।